ନମସ୍କାରେ।
ହଁ ଆଜ୍ଞା ନମସ୍କାର।
ହାଲୋ, ଆପଣଙ୍କ ଘର କୋଉଠି?
ଆଜ୍ଞା ମୁଁ କଟକରେ ରହୁଛି, ମୋ ଘର ହେଲା ଜଗତସିଂକି, ପାରାଦୀପ୍।
ପାରାଦୀପି ରେ?
ଆଜ୍ଞା।
ଆମ ଘର ବି ପାରାଦୀପ୍ ରେ।
କୋଉଠି କହିଲେ?
ପାରଦୀପି ଯୋଉ ହଁ କଣ ସେ ଯୋଉ ଗଲ୍, ଯୋଉ ମେନ୍ ରୋଡ ଉପରେ ଯୋଉ ଇଏ ନାହିଁ, ସି ବିଚ୍ ପାଖରେ ପା।
ନୂଆବଜାର।
ଆଜ୍ଞା।
ନୂଆବଜାର?
ହୁଁ ହୁଁ।
ହ, ଆପଣ କୋଉଠି ଏବେ ବାହାରେ ଅଛନ୍ତି?
ହଁ ଅ
ଆପଣ କଣ କରଚନ୍ତି ଏବେ?
ଏ ବୁଲାବୁଲି କରୁଚୁ ଆଉ।
ହଁ, ଘରେ ଅଛନ୍ତି?
ଆଜ୍ଞା।
ରହୁଚନ୍ତି ନା, ଏମିତି କୋଉଠି ବାହାରେ ଅଛନ୍ତି?
ଏବେ ପଳେଇ ଆଇଚି ପୁରୀ।
ଜଗା ଦର୍ଶନ ଟିକେ କରିବାକୁ ଆଇଚନ୍ତି ବୋଧେ ଆଉ?
ନା ମାମୁଁ ଘର ତ ପୁରୀ, ଆଇଚି ଆଉ।
ଆଜ୍ଞା।
ପାରାଦ୍ୱୀପ ନୂଆ ବଜାର ରେ ରହୁଚନ୍ତି ଆପଣ ତାହାଲେ ନା? କୋଉ ପା, କୋଉଠି ପଢୁଥିଲେ ପାରାଦ୍ୱୀପର।
ତାରିଚ୍ ଶିବିର କୋଉଠି?
ଆଜ୍ଞା।
ଆଜ୍ଞା।
ମୁଁ କହିଲି ପାରାଦୀପରେ ଆପଣ କୋଉ ସ୍କୁଲରେ ପଢୁଥିଲେ?
ମୁଁ ପାରାଦୀପ ରେ ପଢୁନଥିଲି।
ଆଉ?
ମୁଁ ଆମ ପୁ ଏଇ ମାମୁଁ ଘରେ ରହିଥିଲି ତ ଆମ ମାମୁଁ ଘରେ ପଢ଼େଇଁ।
ଅହ କୋଉ ଏ ସି ଏସ କଲେଜ୍?
ଆଜ୍ଞା?
ମୁଁ କହିଲି ସେଟା ଆପଣ କଣ ପଢାପଢି କରୁଛନ୍ତି?
ଏ ଦସମ ଏବେ ଏଗ୍ଜାମ୍ ସଇଲା।
ଦଶମ ପରୀକ୍ଷା ବି ସଇଲା?
ଆଜ୍ଞା।
ଅହ।
ଆପଣଙ୍କର?
ଦଶ ମୋର ତ ପ୍ଲସ୍ ଥ୍ରୀ ଚାଲିଚି ଏଇଖିଣା।
ଆଜ୍ଞା ଆଜ୍ଞା।
ପ୍ଲସ୍ ଥ୍ରି ସେକେଣ୍ଡ ଇୟର ମୁଁ କରିଚି।
ଆଜ୍ଞା?
ମୁଁ କହିଲି ପ୍ଲସ୍ ଥ୍ରି ସେକେଣ୍ଡ ଇୟର କରୁଚି।
ଆଜ୍ଞା ଆଜ୍ଞା।
ଆପଣଙ୍କ ଚାରି ବର୍ଷ
ଆଜ୍ଞା ଆଜ୍ଞା।
ଆପଣ ଏବେ ଆଗକୁ କୋଉଠି ପଢିବେ ବୋଲି ଭାବିଛନ୍ତି?
ହଁ ଆଇଟିଆଇ କରିବୁ ନହେଲେ ନାହିଁ ଡିପ୍ଲୋମା କରିବୁ ଆଉ।
ଡିପ୍ଲୋମା କୋଉଠି ଆଇ କଉଠି କରିବ ବୋଲି ଭାବିଚନ୍ତି କୋଉ ଜାଗା କଟକ ଭୁବନେଶ୍ୱର?
ଏଇ କଟକ କି ଭୁବନେଶ୍ଵର କରିବି ଆଉ।
କଟକ କୋଉ ହଷ୍ଟେଲରେ କରିବ ନା କଣ?
ଆପଣ କୋଉଠି କରୁଛନ୍ତି?
ମୁଁ କଟକରେ ପଢ଼ୁଛି।
ଏ କଣ କରୁଛନ୍ତି?
ପ୍ଲସ୍ ଥ୍ରୀ କେମିଷ୍ଟ୍ରି ପଢୁଛି ବି ଏସ ସି ଅନର୍ଶ ରେ।
ଆଇଟିଆଇ କରୁଚ ନା ଡିପ୍ଲୋମା କରୁଚ?
ନା ନା ବି ଏ ସି ଅନର୍ଶ ରେ କରୁଛି ସାଇନ୍ସ ପଢୁଛି ସାଇନ୍ସ।
ଓ ସାଇନ୍ସ ପଢୁଛନ୍ତି ଆଜ୍ଞା ଆଜ୍ଞା।
ଆପଣ ଖାଇସାଇଲେଣି?
ହଁ ଆଜ୍ଞା ଖାଇସାରିଲି।
କଣ ଖାଇଲେ ଆପଣ?
ଆଜି ରୁଟି କି ଚିକେନ ଖାଇଲି।
ଆଜ୍ଞା।
ଆଜ୍ଞା।
ଆପଣ ତ ରଥଯାତ୍ରା ରେ ସେଇଠି ବହୁତ ମାତ୍ରାରେ ଭିଡ ହଉଥିବ ଆଉ।
ଆ ଜବର ଭିଡ ହଉଥିଲା।
ହଁ ଆଉ ଯାଜପୁର ମନ୍ଦିର କେତେ ବାଟ?
ଏଇ ଗୋଟେ କିଲୋମିଟର ହବ, ଗୋଟେ କିଲୋମିଟର।
ଓହୋ, ଗୋଟେ କିଲୋମିଟର ନା।
ନା, ଆଜ୍ଞା।
ହଁ ତ ନିଶ୍ଚୟ ଯିବେ ଯାହା ହେଲେ। କାଠରେ ଯଉ ରଥ ର ରସି ଟାଣିବାକୁ ଯିବେନି ଆପଣ, ବହୁତ ପାଖରେ ରହୁଛନ୍ତି?
ଆଜ୍ଞା। ଲୋକାଲ, ଆଜ୍ଞା, ଲୋକାଲ।
ଓ ଲୋକଲ ଆପଣ ସେ
ଆଜ୍ଞା।
ହଁ।
ଏବେ ଆସନ୍ତୁ ପୁ ପାରୁ ଆସନ୍ତୁ, ପୁରୀ କେବେ ଆସନ୍ତୁ ବୁଲିବାଲି ରଥ ପୁରା ଆମ ଭିତରୁ ଲୋକାଲ ପୁରା ରହିବ ଆଉ ପୁରା ଲୋକାଲ ହେଇଯିବ।
ଆଜ୍ଞା, ଆଜ୍ଞା। ନିଶ୍ଚୟ ମୁଁ ଚେଷ୍ଟା କରି ଯେଦି ମୋ ଦ୍ୱାରା ସମ୍ଭବ ହେଲା ତାହେଲେ ମୁଁ ଯିବି ଆପଣଙ୍କୁ କଲ୍ କରିବି ଆଉ।
ଆଜ୍ଞା, ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ ଅଛ ସବୁ?
ମୁଁ ଅଛି, ବାବା ଅଛନ୍ତି, ବୋଉ ଅଛନ୍ତି, ଆଉ ଗୋଟେ ସାନ ଭାଇ ଅଛି ଆଉ।
ଆପଣ କୋଉଠି ପୁରୀରେ ରହୁଛନ୍ତି ନା ପାରାଦୀପରେ ରହୁଛନ୍ତି?
ଏବେ ସବୁ ପୁରୀ ପଳେଇଆଚନ୍ତି।
ଓହ। ପୁରୀ ସବୁ ପଳେଇ ଆଇଛନ୍ତି ନା?
ହଁ, ଆଜ୍ଞା।
ରଜ ଏଥର ପାଳିଥିଲେ?
ଆଜ୍ଞା, ଆମେ ପୁଅ ପିଲା ହେଇଚୁ ରଜ କଣ ପାଳିଆ?
ପଚାରିଲି ଯାହା ଆପଣ
ହଁ, ହଁ। ଡ୍ରେସ୍ ହେଇଥିଲା ସେଇତ ଡ୍ରେସ ପିନ୍ଧି ପାନ ଫାନ ଖାଇ ପୁରା ବୁଲୁଥିଲୁ ଆଉ।
ପିଠା ପଣା ହେଇଥିଲା ଘରେ?
ହଁ ଆଜ୍ଞା, ଆଜ୍ଞା ହେଇଥିଲା।
ହ୍ୟାଲୋ।
ହଁ କୁହନ୍ତୁ?
ଆପଣଙ୍କ ଘରେ ଭଲ ଅଛନ୍ତି?
ହଁ ମୋ ଦେହ ଭଲ ଅଛି। ମୋ ଘରେ ଭଲ ଅଛନ୍ତି ସବୁ ଆଉ,
ଆପଣଙ୍କ ଘରେ କିଏ କିଏ ରହୁଚନ୍ତି?
ମୋରେ ମୁଁ, ମୋ ବାପା, ମା, ମୋ ସେ
ଆଜ୍ଞା, ଆଜ୍ଞା ଆପଣ ସାନ?
ହଁଁ ମୁଁ ସାନ।
ଆଜ୍ଞା, ଆଜ୍ଞା।
ଆପଣ ଯାଇଥିଲେ ଯୋଉ ସ୍ନାନ ପୂର୍ଣ୍ଣିମା ହେଇଥିଲେ ହେଇଥିଲା
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ଦଶମ ଆପଣ କୋଉ ସ୍କୁଲ ରେ ପଢୁଥିଲେ?
ଆଜ୍ଞା।
ମୁଁ କହିଲି ଦଶମ ଆପଣ କୋଉ ସ୍କୁଲରେ ପଢୁଥିଲେ, ବିଦ୍ୟାଳୟରେ?
ଏ ଗମେଟ ହାଇସ୍କୁଲ୍ ରେ ଗୋଟେ ପଢ଼ୁଥିଲି।
ଓ। ଆପଣଙ୍କର ଜୀବନରେ ଲକ୍ଷ୍ୟ କଣ କରିବା?
ବି ଏ ଆଉ।
ଆଜ୍ଞା।
ଇଞ୍ଜିନିୟର।
ଇଞ୍ଜିନିୟର ।
ଆଉ ଖେଳ ଦେଖୁଛନ୍ତି ଏବେ?
ଆଜ୍ଞା ଆଜ୍ଞା।
ଆମର ସବୁଠୁ ଭଲ ଖେଳିଲା କିଏ, ଖେଳରେ କ୍ରିକେଟ ଖେଳରେ?
ଭଲ ଲାଗେ।
ନା ବା କ୍ରିକେଟ ଖେଳରେ ଆପଣଙ୍କୁ ସବୁଠୁରୁ ଭଲ କୋଉ ପ୍ଲେୟାର ଲାଗେ?
ଆ ରୋହିତ ଶର୍ମା।
ରୋହିତ ଶର୍ମା ନା।
ଆଜ୍ଞା।
ଆମର ନହେଲେ ଦୁବାଇ ଟା ଜିତିବ।
ହଁ ଆମର ମୁମ୍ବାଇ ଟିମ୍।
ଓ ହୋ।
ଆପଣଙ୍କର?
ଆଉ କଣ, ମୋର ବା ଆର୍ ସି ବି
ହଁ ଭାଇ ଆର୍ ସି ବି ଫ୍ୟାନ।
ହେଲେ ଆପଣ ଖେଳା ଖେଳି କରନ୍ତି?
ଆଜ୍ଞା ହଁ କ୍ରିକେଟ ଖେଳେ। ଏ କ୍ୟାରମ୍ ଖେଳେ ସବୁ ଖେଳେ।
ବାସ୍।
ହ୍ୟାଲୋ ଆଉ ଭାଇ ତମେ ଫ୍ରି ଫାୟାର ଖେଳ?
ହଁ ମୁଁ ମାଗେଣା ନିଆଁ ଖେଳେ। ମାଗେଣା ମାଗେଣା ନିଆଁ ମୁଁ ଖେଳେ ବା।
ମାଗେଣା
ମାଗେଣା ମାଗେଣା ନିଆଁ ମାଗେଣା ନିଆଁ।
ସିଏ କଣ ହଇ?
ଫ୍ରୀ ଫା
ଫ୍ରି ଫାୟାର ବି।
ତମେ ଟିକେ ଇଂଲିଶରେ କହିଲ, ମୁଁ ତାକୁ ଓଡିଆରେ ସଂଶୋଧନ କରି କହିଦେଲି ଆଉ।
ହୁଁ ହୁଁ ଏ
ଟିକେ ଭାବୁନା ମାଗେଣା ନିଆଁ। ମାଗେଣା ମାନେ ଫ୍ରି, ଫାୟାର ମାନେ ନିଆଁ।
ଆଚ୍ଛା ଆଚ୍ଛା।
ଜାଣିନଥିଲେ ବୋଧେ ଆପଣ ଆଗରୁ?
ନାଇଁ।
ଇନଷ୍ଟାଗ୍ରାମ ଫିଷ୍ଟାଗ୍ରାମ ଚଲାନ୍ତିନି ବୋଧେ?
ହଁ ଚଲାଏ।
ଆଉ ଗାଧୁଆ ବେଳେ କଣ ଖାଇଥିଲେ?
ଆଜ୍ଞା?
ଗାଧୁଆ ବେଳେ କଣ ଖାଇଥିଲେ?
ହେଇଥିଲା ଭାତ, ଘାଣ୍ଟ, ମିକ୍ସ୍ଚର ହେଇଥିଲା ଆଉ।
ଆପଣକୁ ରୋଷେଇ କରି ଆସେ?
ନାଇଁ ସେନ୍ତି ଇପିି ଫିପି ବନେଇ ଆସେ ଆଉ।
ଟିକେ-ଟିକେ ବନେଇ ଆସେ, ମ୍ୟାଗି ଫ୍ୟାଗି ବନେଇ ଦଉଥିବେ ଆଉ।
ଆଜ୍ଞା-ଆଜ୍ଞା।
ମ୍ୟାଗି କେମିତି ବନାନ୍ତି ଟିକେ କହିଲେ ମତେ ମୁଁ ଟିକେ ଶୁଣେ।
ଫାଷ୍ଟ ଦୋକାନକୁୁ ଯିବେ।
ଫାଷ୍ଟ ଦୋକାନକୁ ଯିବେ।
ଆଜ୍ଞା ପୁରା ମୂଳରୁ କହୁଚନ୍ତି ଆଉ କଣ କରିବାର ଅଛି ଆଉ।
ଆଜ୍ଞା।
ହଁ କୁହନ୍ତୁ।
ଫାଷ୍ଟ ଯିବେ ଦୋକାନକୁୁ ମ୍ୟାଗି କିଣି ଆଣିବେ।
ଆଜ୍ଞା।
ତାପରେ ଘରୁକୁ ଆସିବେ। ହେ ଗ୍ୟାସ୍ ଲଗେଇଦେବେ ଗ୍ୟାସ୍ ଲଗେଇଦେବେ ହିଟର୍ ବସେଇଦେବେ। ସେଥିରେ ପିଆଜ ଆଳୁ ଟମାଟୋ ସବୁ ଭାଜିଦେବେ ତେଲ ଫେଲ ପକେଇ।
ଆଜ୍ଞା।
ତାପରେ ପାଣି ଦେଇଦେବେ।
ଆଜ୍ଞା।
ତାପରେ ସେତଳେ ପାଣି ଦେଲନି ଇପି ପକେଇ ଦେବେ।
ଆଜ୍ଞା।
ଇପି ପକେଇ ସାରିଲା ପରେ ମାନେ ସବୁ ପାଣି ସବୁ ଜାରିଗଲା ପରେ ତାପରେ ମସଲା ଫସଲା ପକେଇବେ, ମସଲା ଫସଲା ପକେଇବା ପରେ ହେଇଗଲା।
ତାହେଲେ ଜାଣିଚନ୍ତି ଆଉ, କେବେ ଯିବି ମତେ ଆ ଆପଣ ଖୁଆଇବେ ଆପଣଙ୍କ ହାତରୁ ମ୍ୟାଗି ଆଉ।
ନିଶ୍ଚିନ୍ତ-ନିଶ୍ଚିନ୍ତ।
ହଁ ଆଜ୍ଞା ସମୟ ତ ହେଇ ଆସିଲାଣି
ସମୟରେ ବନ୍ଧା ଆଉ କେତେବେଳେ ଫୋନ୍ ଆଉ।
ଆଜ୍ଞା-ଆଜ୍ଞା।
ରହୁଚି।